ହାପ
ଭାଇ ନମସ୍କାର।
ହ ଭାଇ ନମସ୍କାର, ଆଉ
କଣ ଶୋଇକି ଉଠିଲେଣି?
ଆଜ୍ଞା, ଆପଣ?
ହଁ ହଁ ଆମେ କେତେବେଳେ ଶୋଇଗଲୁଣି, ଖରାରେ ତ ଶୋଇହଉନି ଗୁଗୁ ଗୁଳଗୁଳି ହଉଛି ଆଉ ଶୋଇବୁ ଆଉ କଣ? ଆମତିକେ ଭାଇ ଆଉ
ନାଇଁ ବାହାରେ ବି ବହୁତ, ବାହାରେ ବହୁତ ଗୁଳିଗଳି ହଉଛି, ପବନ ବି ବାହାରେ ମୁଁ ଦେଖୁଛି ନାହିଁ, ତେଣୁ ମୁଁ ଆମର ଆସିଚି, ସେଇଠି ବସିି ଟିକେ ଦେଖୁଛି ସବୁ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରୁଚି। ଆଉ ଆପଣ ଟିକେ ବାହାରେ ଅଛନ୍ତି ନା, ଘରେ ଅଛନ୍ତି?
ମୁଁ ନାଇଁ ମୁଁ ବାହାରକୁ ଆସିଲିଣି। ଆସିକି ଖରା ପଡିଛି, କଣ କରିବା? ଗଛ ମୂଳେ ବଇଛି ମୁଁ।
ଆଜ୍ଞା, ଆଉ ଆପଣଙ୍କ ଆଡେ ବିଦ୍ୟୁତ ଯଉ ସରାବ
ବିଦ୍ୟୁତ, କଣ କହିଲେ? ବିଦ୍ୟୁତ
ବିଦ୍ୟୁତ ଠିକ ରହୁଛି ନା, କଟିି କାଟି ଯାଉଛି?
ନାଇଁ ନାଇଁ ସେ ଟିକେ ଏଇନା ଠିକ୍ ଠାକ ଅଛି, ସେ ଟିକେ ବର୍ଷା ପବନ ଯେତେବେଳେ ଆସୁଛି ସେ ସେତେବେଳେ ଟିକେ
ଆପଣଙ୍କ କଥା ମତେ ଠିକ୍ ସେ ଶୁଭୁନାହିଁ, ହଁ କୁହନ୍ତୁ? ଆଜ୍ଞା ଆଜ୍ଞା କୁହନ୍ତୁ? ଆଜ୍ଞା କୁହନ୍ତୁ?
ଯେତେବେଳେ ବର୍ଷା ପବନ ହଉଛି?
ଆଜ୍ଞା।
ସେତେବେଳେ ସିଏ
ଆପଣଙ୍କର ସେତେବେଳେ ଲା ବିଦ୍ୟୁତ ସାର ବନ୍ଦ ରହୁଛି।
ତାଙ୍କ ଉପରେ ସେ ଟିକେ ହଁ ଆପଣ ସୁଭୁଚି ତ ଠିକ ସେ?
ହଁ ଆଜ୍ଞା ଶୁଭୁଛି, ଆପଣ ଆଜି କଣ ସବୁ ଖାଇଥିଲେ?
ଆଜି ଆମେ ଖାଇଥିଲୁ, ଭାତ ଆଜି ବା ସେ ଦାଦାଙ୍କର ପିଣ୍ଡ ଥିଲା।
ଆମେ ଯାଇଥିଲୁ ସେ କହିଥିଲେ ଯିବ ଗୋଟେ ଏ ସାଢେ ଗୋଟାଏ ବେଳୁ ଯାଇଥିଲୁ, ଭାତ ଭାତ ଡାଲି ପୋଟଳ ଆଉ ଖଟା ଆଉ ପାଏସେ ଆଉ ପନିର ଆଉ ସାଲାଟ
ଆଜ୍ଞା ଆଜ୍ଞା
ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁ
ଆ ଆପଣ ଭଲ ଆପଣ ଆପଣ ବହୁତ ସ୍ଵାଦିଷ୍ଟ ଖାଦ୍ୟ ଖାଇଛନ୍ତି ମୁଁ ବି ଆଜି ଯାଇ ଥିଲି ଏ ଆଜି ଭାତ ଡାଲି ଆଉ ମାଛ ତରକାରୀ ଖାଇଛି ଆମରି ଘରେ ହେଇଥିଲା ଆଉ ଖାଇ ପିଇି ବହୁତ ସୁ ସୁନ୍ଦର ଲାଗିଲା ଆଜି ପୁରା ପୁରୀ ଭୋଜନ ହେଇଛି ଆଉ
ହୁଁ
ଆପଣ ବର୍ତ୍ତମାନ ଠିକ୍
ଆଜି କୋଉଠିକି କହିଲେ ଯିବା କଥା
ଆଉ ଆଜି ଆମର ଏ ପାଖରେ ଗୋଟିଏ ବଡ ପୋଲ ଅଛି ସେ ପୋଲ ଗ୍ରାମ ଅଛି ସେ ଗ୍ରାମ ଆଡ଼େ ଆଜି ମୋର ଯିବାର ଅଛି ଆପଣ ମୋ ସହିତ ଯିବେ କି?
କିଲେ ଦେଖିବା ଟିକେ ସଞ୍ଜବେଳୁ ଯିବା କହିଲେ ଭାଇ କହିଲେ ଟିକେ ବୁଲି ଆସିବା ଆଉ
ନିଶ୍ଚିତ ନିଶ୍ଚିନ୍ତ
ନିଶ୍ଚିନ୍ତ ବୁଲି ଆସିକି ସେଠି ତମ ଘର ହେଇକି ହଁ କୁହନ୍ତୁ
ମୁଁ ଆଜି ଆପଣଙ୍କ ଅପେକ୍ଷାରେ ରହିଛି ଆପଣ କୁହନ୍ତୁ
ହଁ ତମେ ମୋତେ ତମେ ତମେ ଟିକେ ମୋତେ ଫୋନ କରିକି ଟିକେ ମନ ପକେଇଦେଲେ ଆଉ ଟିକେଏ ଭଲ ହୁଅନ୍ତା ଜାଣିଲେ
ଆଜ୍ଞା ନିଶ୍ଚିତ ଆପ ଆପଣ ମନେ ପକେଇଦେବି ଟାଇମ ଠିକ ସମୟରେ ଆପଣ ଆସି ଆମ ଘରେ ପହଞ୍ଚିବେ ଆମେ ଯିବା ବୁଲାବୁଲି କରିକି ଆସିବା ଆଉ ସେପଟେ ଜଳଖିଆ ବହୁତ ଭଲ ହଉଛି ଆଉ ତେଣୁ ଆପଣ ସମୟ ବାହାର କରି ଆସିିଯିବା ଆସି ଯିବେ ଯଦି ମୁଁ ବହୁତ ଖୁସି ଅନୁଭବ କରିବି ଆଉ ଆପଣଙ୍କ ଆଡେ ବିଦ୍ୟାଳୟ ସବୁ ଆପଣ ଆପଣଙ୍କ ଆଡେ ବିଦ୍ୟାଳୟ ବିଦ୍ୟାଳୟ ସବୁ କେମିତି ଚାଲିଛି?
ଆଜ୍ଞା କୁହନ୍ତୁ
କୁହନ୍ତୁ
ଆଉ ଆପଣଙ୍କର ବିଦ୍ୟାଳୟରେ ସବୁ ପିଲାମାନେ କେମିତି କଣ ଆପଣଙ୍କ ବିଦ୍ୟାଳୟରେ କେମିତି ପିଲାମାନେ ଅଧ୍ୟୟନ କରୁଛନ୍ତି?
ହଁ ହଁ ବିଦ୍ୟାଳୟରେ ପିଲାମାନେ ଯାଉଛନ୍ତି ତାଙ୍କ ଟାଇମରେ ଯାଉଛନ୍ତି ପଢାପଢି ଠିକ ସେ ହଉ ତ ମୁଁ ତ ସେଇ ବିଷୟରେ ଏତେ କିଛି ବୁଝିନି ତମେ ତ କହିଲ ସେ ଛୁଆଙ୍କ କଥା ଆଉ କଣ ଛୁଆ ଅଛନ୍ତି ଏକା କଥାରେ ଆମେ ବୁଝିବା ନି
ଆଜ୍ଞା ଆଜ୍ଞା ଠିକ୍ କଥା ପିଲାମାନେ ବଡ ହେଇଗଲେଣି ଆଉ ଆପଣଙ୍କର କୋଉଠି ସବୁ ଜାଗା ସବୁ କଣ ଅଛି ଟିକେ କହିବେ କି ଆପଣଙ୍କଆଡ଼େ ସୌନ୍ଦର୍ଯ୍ୟମୟ ଜାଗା ସବୁ କଣ ଅଛି କହିବେ କି?
ଆମର ସୁନ୍ଦର ଜାଗା କଣ ଆମର ଏଠି ପାଖରେ ଗ୍ରାମ ଦେବତୀ ଅଛନ୍ତି ନାନା ମଣିମା ଆମର ତ ଏଇଠି ଆଉ ଗାଁ ଭିତରେ ଅଛନ୍ତି ତାରିଣୀ ମନ୍ଦିର
ଆଜ୍ଞା ଆଜ୍ଞା
ହମାନ ମନ୍ଦିର ଏ ଯୋଉ ହଉଛି ଆସ୍ତେ ଆସ୍ତେ ସବୁ ଚାଲିଛି ଅଳ୍ପ ବହୁତେ ହୁଁ। ଆଉ ତମ ଆଡ଼େ କଣ ମନ୍ଦିର କଣ ଆଉ
ଆଜ୍ଞା ଆମ ଆମ ଆଡ଼େ ଆମର ଗୋ ଟେ ଆମ ଗ୍ରା ଆମ ଗ୍ରାମ ଦେବତୀ ମା ଛୋଟି ମା ଅଛନ୍ତି ଆଉ ଆମ ପାଖରେ ଗୋଟିଏ ଯାନଗିରି ପାହାଡ଼ ଅଛି ସେ ଯାନଗିରି ପାହାଡ଼ ପାଦ ଦେଶରେ ମା ଦ୍ବାର ଶୁଣି ମା ଆବିର୍ଭାବ ହେଇଛନ୍ତି ଆଉ ଗୋ ଟିଏ ଶିବ ମନ୍ଦିର ଅଛି।
ହୁଁ।
ଆଉ ଆପଣ ଯଦି ଦୟାପୂର୍ବକ ହେଇକି ଆମ ଆଡେ ଯଦି ବୁଲିବାକୁ ଆସିଲେ ଆମେ ବହୁତ ଖୁସି ଅନୁଭବ କରିବୁ।
ହଁ, ଆମେ ତ ସିଆଡେ ଯାଇଥିଲୁ ଆଉ ଦେଖିଛୁ ସବୁ ଭଲ। ଆଉ ଏବେ କଣ ସବୁ ହେଲାଣି ପୁଣି ନୂଆ ସବୁ ହେଲାଣି ଆମେ ତ ଦେଖ ଖିନୁ ପୁଣି ସମୟ ହେଲେ ଆମେ ଟିକେ ଯାଇକି ହୁଁ କୁହନ୍ତୁ।
ଯାନଗିରି ପାହାଡ଼ ପାଦ ଦେଶକୁ ଉପରକୁ ଯାଇଚନ୍ତି।
ହଁ ଉପରକୁ ଯାଇଚୁ ଯେ ବହୁତ ବର୍ଷ ହବ ଯାଇଥିଲୁ। ଆଉ ତ ଏବେ ଆଉ ଯାଇନୁ। ପୁଣି କେବେ ସମୟ ହେଲେ ଆମେ ଯିବୁ ଆଉ ଜାଣିଲେ।
ଆ ଅ ଆଜ୍ଞା ଆପଣଙ୍କ ନ ଇରେ ନା ମାଛ ସବୁ ନାହାନ୍ତି ଆଉ।
ହଁ ନଈରେ ମାଛ ଅଛନ୍ତି ଭାଇ ହଁ ଅଛନ୍ତି ସିଏ ମା ଛ ମାନେ ଯିଏ ଧରାଳି ସେ ହିଁ କହିପାରିବେ ମାଛ କଣ ଆମେ ତ ଆଉ ଆଇଁଷ ଖାଉନୁ ହ ଛାଡ଼ିଲୁଣି ସେ ଦି ବର୍ଷ ହବ ସେ ସେଥିରେ ଆଉ ନାହୁଁ ଆମେ।
ଆଜ୍ଞା ଆ କିନ୍ତୁ ଆମର ଏଇ ଗେଙ୍ଗୁଟି ନଈରେ ବହୁତ ଆମର ଆମ ପାଖରେ ଗୋଟେ ଗେଙ୍ଗୁଟି ନଈ ବହି ଯାଇଛି ଇଏ ଯାଇ ବିରପା ନଦୀ କୂଳରେ ବିଦୁ ବିରୂପା ନଈ ରେ ପଡିଛି। ଏଇ ନଈ ଅବସ୍ଥା ବହୁତ ଶୋଚନୀୟ ଏବେ ଲୋକମାନେ ବହୁତ ତ ହଇରାଣ ହରକତ ହଉଛନ୍ତି କାରଣ ନଈରେ ପ୍ରବଳ ଦଳ ହେଇଯାଇଚି ଲୋକମାନେ ଗାଧୁଆ ଫାଧୁଆ କରିବାକୁ ଅସୁବିଧା ହଉଚନ୍ତି। ପାଖରେ ଥିବା ନଳକୂପ ଉପରେ ସମସ୍ତେ ନିର୍ଭର ହଉଛନ୍ତି। ଆଉ ଆପଣ ଯଦି ଦୟା ପୂର୍ବକ ହୋଇ ଆମ ବିଧାୟକଙ୍କ ପାଖରେ ଏଁ ନିବେ ଦନ କଲେ ଆମ ଅଁ ଅଁ ନଇକି ଟିକେ ସୁଧାର ସୁଚାର ରୂପେ ସଫା କରିଦେଲେ ଆମେ ଚିର ଉପକୃତ ହବୁ ଆପଣଙ୍କ ପାଖରେ।
ଆପଣ ଗାଁ ଲୋକ ମିଶିକି ସେଇଟା ତମେ ସବୁ କଥା ବାର୍ତା ହେଇକିରି ହେଇଟା ତମେ ନିଷ୍ପତ୍ତି ନବା କ
ଆଜ୍ଞ ଆଜ୍ଞା।
ଆମେ ତ ହେଲା ଆମେ ତ ଆମେ ଆମେ ତ ଛୁଆ ନା ଆମେ ଆମେ କହିଲେ ଆମ କ ଥରେ କ ସବୁ ହଉ ସବୁ ହଉଛି କି।
ଆଜ୍ଞା ଆପଣଙ୍କର ଆଡେ ଗାଈ ଗୋରୁ ସମସ୍ ଗାଈ ଗୋରୁ ସବୁ କେତଟି ଆପଣଙ୍କର ଅଛି।
ଆମର ଗାଈ ଗୋରୁ ଭାଇ ଜମା ନାହିଁ।
ଆଜ୍ଞା। ଆଉ ଆପଣଙ୍କ ଆଡେ ଆପଣଙ୍କ ଗାଁ ଗ୍ରାମର ଆପ୍ ଆପଣଙ୍କ ଗ୍ରାମର ଲୋକ ସଂଖ୍ୟା କେତେ ହେବେ।
ଆମର ଲୋକ ସଂଖ୍ୟା ହେଇଯିବ ସାଢେ ତିନିଶହ ତିନିଶହ ପଚାଶ।
ତିନିଶହ ପଚାଶ ଆଜ୍ଞା ବହୁତ ସୁନ୍ଦର। ଆପଣ ଆମର ବି ଲୋକ ସଂଖ୍ୟା ଦୁଇଶହ ପଚାଶ ହେ ଆମର ଗ୍ରାମରେ ସମସ୍ତେ କଣ ଉପରେ ନିର୍ଭର କରି ପେଟ ଉଁ ପୁ
ଏଇ ଆମର ସବୁ ଗ୍ରାମରେ ସବୁ ନିର୍ଭର କରନ୍ତି କଣ, ଏଇ ଚାଷ ବାସ ଉପରେ ସବୁ ନିର୍ଭର କରନ୍ତି। ଚାଷ ବାସ ହେଲେ ଇଏ ଚଳିବେ ନହଲେ ଆଉ କଣ ସବୁ ତ ସବୁ ଆଜିକାଲି ଆଉ ତ ନାହିଁ ପଢା ସେମତିଆ, ପୁଅପିଲା ସବୁ ପାଠ ପଢ଼ିଲେ ଯା ଚାକିରୀ ଆଗେ। ଏବେ କାହିଁ ଚାକିରୀ କାହିଁ ଏବେ, ଏବେ ସବୁ ଛୁଆ ସବୁ ପଢୁଛନ୍ତି, ସମସ୍ୟା ବହୁତୁ ପଢିକି ସବୁ, ଆମର ଉଁ ପ୍ରାଇଭେଟ କମ୍ପାନୀ କି ଯିବାକୁ ସବୁ ବାହାରୁଛନ୍ତି, ସେଥିରେ ପୁଣି ଦରମା ଠିକଠାକେ ନାଇଁ, କମ। ଆ ଏନ୍ତି ସବୁ ଅସୁବିଧା ଚାଲିଚି, ହଁ
ନିଶ୍ଚିନ୍ତ, ଆପଣଙ୍କ ଆମର କିନ୍ତୁ ବର୍ତ୍ତମାନ ଆମର ଘର ଉମ୍ ଉଁ ବାପା ଚାଷ କରିଛନ୍ତି, ଚାଷ ଜମିରେ ବହୁତ ଭଲ ଧାନ ହେଇଛି କିନ୍ତୁ ଗାଈଗୋରୁମାନେ ଧାନ କିଆରୀରେ ପଶି ଧାନଗୁଡିକୁ ନଷ୍ଟ କରୁଚନ୍ତି, ତେଣୁ ଆମକୁ ଟିକେ କି ଅନ୍ ତାଙ୍କୁ ନଷ୍ଟ କରିବାକୁ ରକ୍ଷା କରିବା ପାଇଁ, ଯେ ବିଲ ଆଉ ମୁଣ୍ଡରେ ବସିଛି। ଆଉ ଆପଣଙ୍କ ଆଡେ ଧାନ କିଆରୀକି ଗାଈମାନେ ସବୁ ନଷ୍ଟ କରୁଛନ୍ତି?
ନାଇ ହଁ, ଆମ ଆଡେ ନଷ୍ଟ କରୁଛନ୍ତି ଲୋକ ତାକୁ ଜଗା ରଖା କରୁଛନ୍ତି। ନହେଲେ ପାଟି କରିବେ, କି ଗାଈ କାହିଁ ତମେ ଗାଈ ଛାଡ଼ିଲ, ଆମର ସବୁ ଧାନ ଫାନ ନଷ୍ଟ ହେଲା କଣ ହେଲା
ଆଜ୍ଞା।
ଏମତି ସବୁ ଆଉ। ଆଉ ଭାଇ ଆଉ ତମ ଖବର ଆଉ କଣ କୁହ ମାଆ ତମ ମା ବୁଢୀ ମା ଅଛନ୍ତି?
ଆଜ୍ଞା ନା, ସିଏ ଆଜିିକି ଦଶ ବର୍ଷ ତଳେ ଦେହାନ୍ତ ହେଇ ଯାଇ
କେ-କେତ କେତେ ବର୍ଷ?
ଏଇ ନଅବର୍ଷ ହେଇଛି ଯେମତି
ଭାଇ ସୁ ଭାଇ ହଁ ହଁ କୁହନ୍ତୁ, ଦଶ ବର୍ଷ?
ହଁ କୁହନ୍ତୁ ଆଜ୍ଞା।
ହଁ ଦଶ ବର୍ଷ ହବ, ଦେହାନ୍ତ କଅଁ
ଆଜ୍ଞା। ଦେହାନ୍ତ ହେଇଗଲେ ହଁ ଦେହାନ୍ତ ହେଇଯାଇଛନ୍ତି, ଜେଜ, ଜେଜେମା ଦେହାନ୍ତ ହେଇଯାଇଛନ୍ତି
କେତେ ବର୍ଷର ହେଇଥିଲେ?
ଆଜ୍ଞା ମୁଁ ସେତେବେଳୁକୁ ପନ୍ଦର ବର୍ଷର ହେଇଥିଲି, ଆଁ ମୁଁ ସେତେବେଳେ ଦଶମ ପରୀକ୍ଷା
ଜେଜେ ଜେଜେମା ବହୁତ୍
ଆଜ୍ଞା ଦେଖିଛି ନିଶ୍ଚିନ୍ତ। ଆପ-ଆପଣଙ୍କର ସେତେବଳେ ପା ଦଶମ ପ-ପରୀକ୍ଷା ମୁଁ ଦଉଥିଲି ମୋର ମନେ ଅଛି, ଜେଜ ମତେ ଡାକିଲେ, ନାତି କୁଆଡେ ଗଲା? ଆ ମୁଁ ସେତେବଳେ ପରୀକ୍ଷା ଦଉଥିଲି, ଆଉ ମା ଯେତେ ଯେତେବେଳେ ଗଲେ, ସେତେବେଳେ ମୁଁ ତାଙ୍କ ମୁଣ୍ଡ ଉପରେ ବସିଥିଲି
ହଁ ଆଉ ତମେ ତର ସମ ଆଉ ତମ ଚା ଚାରିଟା ବେଳେ ଖେଳୁଛ ନା ଖେଳୁନ?
ନାଇଁ ନିଶ୍ଚିନ୍ତ ନାଇଁ, ଆମର ବର୍ତ୍ତମାନେ ଆ-ଆଜିିକି ତିନି ଦିନ ତଳେ ବର୍ଷା ହେଇଥିଲା, ବର୍ଷାରେ ଆମର ପଡିଆଟି ବହୁତ ଭିଜି ଯାଇଛି ଓଦା ଅଛି, ତେଣୁ ପିଲାମାନେ କେ ଖେଳକୁଦ କରିପାରୁନାହାଁନ୍ତି ଏଁ ଏମତି ରାସ୍ତାଘାଟରେ ବସିଛନ୍ତି, ଆଉ ବହୁତ ତୁ ବି ଏବେ ଖରା ବି ହେଇଗଲାଣି, ବହୁତ ଗୁଳୁଗୁଳି ହଉଛି। ଆଉ ଅ ଏମତି ବହୁତ ଦୁଃଖ କଷ୍ଟରେ ଜୀବନ ଯାପନ ହଉଛି। ଆଜ୍ଞା। ଆପଣଙ୍କର ସମୟ ବର୍ତ୍ତମାନେ ହେବ
ହୁଁ ହେଲା, ମୋର ଖେଳିଆକୁ ଡାକ ଛୁଆ ଡାକିଲେଣି
ଆଜ୍ଞା। ଆଉ ଧନ୍ୟବାଦ, ଧନ୍ୟବାଦ। ଆପଣଙ୍କ ସହିତ କଥା ହେଇଥିବାରୁ ବହୁତୁ ହଉ ଧନ୍ୟବାଦ ଆପଣଙ୍କୁ ନମସ୍କାର, ରହିଲି।
ଆପଣ ରଖନ୍ତୁ ଆଉ।